ହ୍ୟାଲୋ ହୁଁ ସୁୁଭ ସନ୍ଧ୍ୟା।
କଣ କରୁଚନ୍ତି।
ଏବେ କାମ ଚାଲିଥିଲା ଫୋନ ଆସିଲା ରୁ ଏଠି ବସି ଖୋଲଲି।
ହ ହଁ ହଁ ଆଉ। ଆଉ ରାତି ପାଇଁ ରୋଷେଇ ଆଜି?
ହଁ ରାତି ପାଇଁ ରୋଷେଇ ଭାବୁଥିଲି କଣ ସେ କଚୋଡି ଦିଟା ଥିଲା ତାକୁ ଆଳୁ ତରକାରୀ ଦେଇକି ଖାଇବେ। କି ପରଟା ବି ଥିଲା ସବୁ ଟିକେ ଟିକେ ଥିଲା ସକାଳ ଯାହା ହେଇଥିଲା ସବୁ ଟିକେ ଟିକେ ଥିଲା। ଆଉ ସେ କଣ ହଁ କଣ କରାଯିବ ଦେ ରାତିକେ ହଉ ମତେ ମୁଁ କହୁଥିଲି ମତେ ଟିକେ ଅଟା ଚକୁଳି ଭଲ ଲାଗେ ଗୁଆଘିଅରେ
ଅଟା ଚକୁଳି।
ଦେଶୀ ଘିଅରେ ଅଟା ଚକୁଳି କଲେ ମତେ ଭଲ ଲାଗେ।
ଅଟା ଚକୁଡିର ଯୋଉ ଗୋଳଣିଟା ଟିକେ ପାଣିଆ ପାଣିଆ କରିକି କଲେ ଭଲ ଲାଗିବ।
ହଁ ସେଟା ପାଣିଆ ପାଣିଆ କରେ ଆଉ ମୋଟା ହେଲେ ଭଲ ଲାଗିବନି ନା ନରମ ହବନି ହୁଁ ପତଳା ପତଳା କରିକି ତାପରେ ଛିଞ୍ଚି ଦେଲେ ଭଲ ଲାଗେ ମାନେ ତାୱା ଦେରେ ଏମିତି ଗୁରେଇ ଗୁରେଇ ଦେଲେ ହବ
ଆଜ୍ଞା ପତଳା କରିଦେବେ ତାୱରେ ଟିକେ କମ ଘିଅ ଦେବେ ମାନେ ଘିଅ ବେଶୀ ଲାଗିଲେ ବୁଲିବନି
ଜାଣିଛି ତା ଉପରେ ମୁଁ ଘିଅ ଦିଏ ଉପରେ ଘିଅ ଦିଏ ମାନେ ବୁଲେଇ ସାରିଲା ପରେ ଉପରେ ଘିଅ ଦିଏ
ହଁ ଆଉ ଯଦି ସେଇ ଗୋଳ ଆଣିବେ ଯଦି କ୍ଷୀର ଟିକେ ପକେଇ ଦେଇଥିବ ଆହୁରି ସେ ବଢିଆ ଲାଗିବ।
ହଁ ହଁ କ୍ଷୀର ନ କ୍ଷୀର କଦଳୀ କେତେବେଳେ କେତେବେଳେ ଦିଏ।
ହଁ ପାନମଧୁରୀ ଯେତେବେଳେ ଯାହା ଘରେ ଥିବ। ଏବେ ଦୁଇ ଦିନ୍ ତଳେ କରିଥିଲୁ ଆମ ଘରେ ଅଟା ଚକୁଳି। ହଁ ମୋ ଝିିଅକୁ ଭଲ ଲାଗିଲା। ଛୋଟ ଝିଅ ଅଛି ତ ତାକୁ ମୁଁ କହିଲି କଣ ଖାଇବୁ ନା ଚକ କୁଳି ଖାଇବୁ ମୁଁ କହିଲି ଚକୁଳି ତ ବିରି ଚାଉଳ ବଟା ହେଇନି ଅ ହୋଉ ଅଟା ଚକୁଳି ଟିକେ କରିଦବା। ଖାଇବୁ ଆଉ।
ହୁଁ।
ଅଟା ଚକୁଳି କରିଥିଲ।
ଯାହା ହୋଉ ମୋ ଝିଅ ତ ତାକୁ ଜମା ଭଲ ପାଇବନି।
ନାଇଁ ଛୁଆ ବେଳୁ ଟିକେ ଟିକେ ଏଡାକ ସେ ମନା କଲେ ବି ଜବରଦସ୍ତି ତ ଖା ଏଇଟା ମାନେ ଟିକେ କଲେ ସେ ଖାଇବେ ନହେଲେ ନାହିଁ ସେମାନେ ଆଜିକାଲିକା ଛୁଆ ସବୁ ଚାଉମିନ୍ ଇପି ସବୁ ବାହାର କିଣା ଜିନିଷ ବେଶି ଖାଇବାକୁ ଭଲ
ହଁ ପା ସେଇଥିପାଇଁ ମୁଁ ସେଥିପାଇଁ ସବୁବେଳେ ଦେଶୀ ଖାନା ବନାଏ ଖାଇବାକୁ ବାଧ୍ୟ ତମେ।
ହଁ।
ହୁଁ ଏମିତି ବାହାର କିଣା ଜିନିଷ ଆମ ଘରକୁ ବହୁତ କମ୍ ଆସେ ମାନେ ଫ୍ଲିପ୍ କାର୍ଡ ଜିନିଷ ଗୁଡ଼ାକ ବହୁତ କମ୍ ଆସେ ଥରେ ଏମୋର୍ଜିଂଶରେ କୋଉ ଦିନ କେମିତି।
ହଁ।
କଣ ଏମର୍ଜେନ୍ସୀ ରେ ନହେଲେ ସେମିତି ଆମର ସବୁବେଳ ବନ୍ୟା ହୁଏ। ସକାଳୁ ଖରାବେଳେ ରାତିରେ ସବୁବେଳେ ବନା ହୁଏ।
ଆଉ ଘରେ ତାପରେ ବି ସବୁବେଳେ ବି କେତେବେଳେ ଇଚ୍ଛା ହୁଏ ନାଇ ଆଜି ଟିକେ କିଣିକି ଖାଇବା। ଆମେ ବି ନିଜକୁ ଟିକେ ହଁ ବସିବା ଟିକେ ସବୁବେଳେ କରି କରି ବିରକ୍ତ ଲାଗେ। ହଁ ତ ଖାଇବାକୁ ଭଲ ଲାଗିବ ବାହାରେ କିଣିକି ସବୁ। ଟିକେ ମାନେ ଇ ଭଲ ଲାଗେ। ଗେ ପାଟିକୁ କିନ୍ତୁ ଯେମିତି ତିଆରି ହୁଏ ତାର ଯଦି ଜାଣିବେ ଏମତି ତିଆରି ହୋଉଛି। ମାନେ ସେ କଡେଇ ଆମେ ତ ଘରେ ଥରେ ରୋଷେଇ କଲେ ଦୁଇଥର ରୋଷେଇ କଲେ। କଡ଼େଇଟା ମାଜି ମଜି ଦୋଉଛେ ସେମାନେ କଣ ମାଜା ମଜି ବି କରୁନାହାନ୍ତି ସେଇଥିରେ କରୁଚନ୍ତି।
ତାପରେ ଆମେ କଣ ଅଳ୍ପ ତେଲ ୟୁଜ୍ କରିବାକୁ କରୁଚୁ ଆଜି ସରିଲେ କାଲିକି ଆମେ ତାକୁ ତରକାରୀ ପତ୍ର ରେ ୟୁଜ୍ କରିକି ସାରି ଦୋଉଚୁ କିନ୍ତୁ ସେମାନେ କଣ ପୋଡା ପୋଡା ପୋଡା ପୋଡା କରି କରି ମୋ ଝିଅ ସେଦିନ କହିଲା ମମି ବରା ଯେମିତି ତା ଭିତରେ ଛଣା ହୋଉଛି ତମେ ସେ କଡେଇରେ ଯୋଉ ତେଲ ଦେଖିବ ବରା ଦେଖି ପାରିବନି ଖାଲି ଗୁଳ ଗୁଳ ହୋଉଛି ସେଇଟାକୁ ଦେଖିବ ତେଲଟା ଫୁଟିବାଟା।
ହଁ ଆଜ୍ଞା ତାପରେ।
ହଁ।
କଡ଼େଇଟା ବି ପୁରା କଳା ହେଇକିଥାଏ ଆମ ଘରେ ଯଦି ଟିକେ କଳା ହେଇଯାଇଛି କି କଣ ଦାଗ ଫାଗ ବାସନ ହେଇଯିବ ଆ ଇଏ କଣ ସିଏ ଆସି ପୁରା ସ
ହଁ ହଁ ହଁ।
କଡ଼େଇ ହଁ କଟକରେ ମୋ ପିଇସି ରୁହନ୍ତି ଝାଞ୍ଜିରି ମଙ୍ଗଳା ରେ। ଯାଇଚି କେତେବେଳେ ଆଜ୍ଞା ଠା ଆ ହଁ ବାଲିଯାତ୍ରା ବୋ ହୁତ ଗହଳି ହୋଉଛି ଛୁଆ ମାନଙ୍କୁ ନେଇକି ଯିବାକୁ ଟି ଟେ ଏଇ ସେଠା ଲୋକ ହେଲେ ଟିକେ ସୁବିଧା ଯିବାକୁ ଆମେ ହେଲେ ମାନେ ଆଉ ବାଲିଯା ବାଲିଯାତ୍ରରେ ବହୁତ ଗହଳି ହୁଏ।ଯିବାକୁ ଟିକେ ଇଏ ଲାଗେ ଆଉ ଖାଇବା ତ ସେଠି ଖାଇବା କୁହନ୍ତୁନି ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଛି କିନ୍ତୁ ହଁଉ ଏମିତି ତିଆରି ହୋଉଛି ଗୋଟେ ଭାବିଦେଲା ବେଳକୁ ଇଚ୍ଛା ହବନି କିନ୍ତୁ ପା ଟି କୁ ଭଲ ଲାଗେ ଖାଇବାକୁ ତା ପରେ ଆମେ ଗୋଟେ ସ୍ତ୍ରୀ ଲୋକଙ୍କର ଇଚ୍ଛା ମାନେ ନିଜେ କରୁଛେ ତ ସବୁବେଳେ କିଏ ଟିକେ କରିକି ଦେଲେ ଖାଇବା ଟା
ହଁ ବେଳେ ବେଳେ ସେଇଟା ଇଚ୍ଛା ହୁଏ କିଏ ଟିକେ କଣ କରିଦିଅନ୍ତା ଖାଆ ବୋଲି ମାନେ ଟଷ୍ଟ ଚେଞ୍ଜ ହେଇଯାଆ
ହଁ ପାଟିକୁୁ ଭଲ ଲାଗୁ ନ ଲାଗୁ କିଏ ଗୋଟେ କରିକି ଦେଲେ ସବୁବେଳେ ଆମେ ପୁରୁଷ ଲୋକ ଯେମତି ତାଙ୍କ ଭଲ ଲାଗୁଛି କରିକି ଦେଲେ ସବୁଜିନିଷ ସବେଳେ ଆମ ବେଳେବେଳେ ଇଚ୍ଛା ହବନି ନିଜେ ଟିକେ କରିକି ଖାଏ ଇଚ୍ଛା ବଳେ ବଳେ କି କରିକି ଦେଲେ ଭଲ ଲାଗେ ସେ
ହଁ ପ୍ରକୃତ ଏଟା ସତ କଥା ଯେ ମ ମତେ ବେଳେ ବେଳେ ଇଚ୍ଛା ହୁ ଟିକେ କିଏ କଣ କରିଦଉ ଖାଇବି କିନ୍ତୁ ମୋର ତ ଏମିତି ଭାଗ୍ୟ ଯେ ମୁଁ ସବୁବେଳେ ବ ନେଇକି ହିଁ ମୁଁ ଖାଇବି ମୋ ହଜବେଣ୍ଡ ଖାଇବି ଆମେ ତ ବାହାର ଜିନିଷ ପିଆଜ ରସୁଣ ଖାଉନୁ ଯେତେବେଳେ ବାହାର ଜିନ
ଓହୋ କ ପାଇଁ ମାନେ କଣ ଦୀକ୍ଷାରେ ଦୀକ୍ଷା ନେଇଛନ୍ତି ଖାଉନାହାନ୍ତି?
ହଁ ଏଇ ଓମ୍ ଶାନ୍ତି।
ହୋଉ ଚେମ୍
ହୁଁ ତେଣୁ ସେଟା ସେମତି କିଛି ମାନେ ନୁହେଁ ଯେ ତମେ ଆଶ୍ରମ ଗଲେ ବାବାଙ୍କ କଥା ଭଗବାନଙ୍କୁ ଆଗେ ଚିହ୍ନ। କି ତମର ତ ମାନେ ଭଗବାନ ମାନେ କଣ କହିଲ ଏତେ ଆମେ ଯୋଉ ତମେ ଠାକୁର ପୂଜା କରୁଛ ତ ତାର ମତଲବ ଟା କଣ? ଯେ ଆମକୁ ଟିକେ ଶାନ୍ତି ମିଳୁ।
ଆଜ୍ଞା।
ଆମେ ଯେତେବେଳେ ସକାଳୁ ଆମେ ଯାଇକି କେତେବେଳେ ଗାଧୋଇ ପାଧେଇକି ଯାଇକି କେତେବେଳେ ଠାକୁର ପୂଜା ଟା କରି ଦୋଉଛୁ ଶାନ୍ତି ମିଳୁଛି ନା।
ଆଜ୍ଞା।
କିନ୍ତୁ ଅ ପ୍ରକୃତର ଶାନ୍ତି ଯଦି ଭଗବାନଙ୍କୁ ଆମେ ଚିହ୍ନିବା ତାହେଲେ ମୁଁ ସେଠି ପ୍ରକୃତ ଶାନ୍ତି ମିଳିବ ଏମିତି ନା ତମେ ଠାକୁର ବୁଝିଲ ଠାକୁରଙ୍କୁ ଗାଧେଇ ଦେଲ ଘର ଠାକୁର ଘର ପୋଛିଲ ଫୁଲ ଦେଲ ଧୂପ ଦେଲ ଦୀପ ଦେଲ ଶାନ୍ତି ଲାଗିଲା ସେଥିରେ କିଛି ପ୍ରା ତି ଅଛି କି? ପ୍ରାପ୍ତି କିଛି ନାହିଁ କେବଳ ମନର ଶାନ୍ତି ପାଇଁ ତାଠୁ ଶାନ୍ତି ଲାଗିବ କୋଉଠି ମନ୍ଦିର ଗଲେ କାହିଁକି ନା ସେଠି ସମ ବହୁତ ଭକ୍ତ ଆସୁଛନ୍ତି। ଆ ଏବେ ତ ହେଇଗଲାଣି ଏବେ ତ ହେଲାଣି ଆଗରୁ ଯାହା ଯେନ୍ତୁ ଥିଲା ଏବେ ତ ହେଲାଣି କିଏ କେମିତି ଶାଢୀ ପନ୍ଧିକି ଆସିଲା କିଏ କେମିତି ଚୁଡ଼ି ପନ୍ଧିକି ଆସିଲା ସେ ସବୁ ଜିନଷ ନଜର ପଡୁଛି। ଭଗବାନ ଙ୍କୁ ଯେତିକି କମ୍ ଦେଖୁଛନ୍ତି
ତାପରେ ଏଇଟା ନଜର ନ ପଡ଼ିଲେ ବି ଆପେ ମାନେ ପଳଉଛି ନଜରଟା ଆମର ଗୋଟେ ଭାରତୀୟ ସଂସ୍କୃତି ଓଡ଼ିଆ ପରମ୍ପରାକୁ ଆମେ ମାନେ ଉ ଧରିକି ଚଳୁଛେ ଯେହେତୁ ଶାଢୀ ସମସ୍ତେ ପିନ୍ଧନ୍ତି ଯଦି କିଏ ଗୋଟେ ନୂଆ ଅଲଗା ଜିନିଷ ଟା ପିନ୍ଧିଦେଲା
ହୁଁ।
ନଜର ଟା ପଲେ ତମେ ଯେତେ ଇଚ୍ଛାନଥିବ ଦେଖିବାକୁ ବି କଣ ଏମାନେ ଏମତି ଡ୍ରେସ ଆମେ ସେଇ ଚଳଣିଆ ଚଳି ଯାଇଛୁ। ମାନେ ତାପରେ ମଣିଷ ଚଳିଗଲା ଗୋଟେ ଚଳଣିରେ ଚଳିଗଲା ପରେ ନା ଇଏ କଣ ଏମିତି ପିନ୍ଧିକି ଆସିଛି। ମାନେ ଯୋଉଟା ଆଖିକୁ ଭଲ ନ ଲାଗିଲେ, ବାଧ୍ୟ ମଣିଷ ଦେଖିବାକୁ। ତମେ ଇଚ୍ଛା ଥିଲେ ବି ଦେଖିବ ନ
ନଥିଲେ ବି ଦେଖିବ ତେଣୁ ଆଜିକା ଡେଟ୍ରେ ତ ଆଜିକା ସମୟ ଯୋଉ ଚାଲିଛି ଗୋଟେ ଆଗରୁ ସେ ଶୁଦ୍ଧି କାର୍ଯ୍ୟରେ ଦେଖୁଛୁ, ଏବେ ଝିଅ ମାନେ କେମିତି ସବୁ ମାନେ ପୁରା ମାନ ବଢିଆ ସେ ସଜେଇ ହେଇ ପୁରା ଲିପଷ୍ଟିକ୍, ଫିପଷ୍ଟିକ୍ ମାରି ପୁରା ଏକ୍ ଦମ୍ ମାନେ ଶୋକ ପାଳନ ହଉଛି, କି ମୁଁ କହୁନି ସେ କଥା ଯେ ଜଣେ ତ ମରିଗଲା ସରିଗଲା ସିଏ ତ ଗଲା ଆଉ ଅନ୍ୟ ଜାଗାରେ ଜନ୍ମ ହେଲା ଆମେ ସ ଶୋକ ପାଳନ କରିବୁ କଣ ସଜି ଧଜି କିନା ଶୋକ ପାଳନ ହଉଛି ଏବେ ଠିକ୍ ଅଛି କର। କିଛି ଅସୁବିଧା ନାହିଁ କିନ୍ତୁ, ଯାହା ମାନେ ଯୋଉ ଯୋଉଟା ଯେମିତି ପାଳନ ହୁଏ ସେଇ ଟାଇପ୍‌ର କଲେ ଭଲ ଲାଗିବନା ଆଉ, ହଁ ଯୋଉ ସମୟରେ ଯାହା।
ଆଜ୍ଞା।
ଆଉ ତମେ ରଜ ସମୟରେ ଯଦି ପାଳନ କରିବ ଦଶ
ହଁ ସେଇଟା ତ ନିଶ୍ଚିନ୍ତ କିନ୍ତୁ ବର୍ତ୍ତମାନ ମାନେ ଲୋକ ମାନେ ମାନେ ଯୋଉ ଜିନିଷ ଟାକୁ ପାଳନ କରୁଛନ୍ତି ମାନେ ସେ ଜିନିଷ ଟାକୁ ମାନେ ପାଳିବା ମତଲବରେ ଏବେ ପାଳନ କରୁନାହାନ୍ତି ବା ଆମେ କରିଲେ ଆଉ ଜଣେ ଦେଖିବ ଆମେ ଭଭାବିବା ଆମେ ଏମିତି କରୁଛି ସେ ମାନେ ଅନ୍ୟ ପାଇଁ ସେ କରୁଚନ୍ତି କିଏ କଣ ଭାବିବ କିଏ କଣ କି ମ୍ ଆମେ ପରା ମାନେ ପିନ୍ଧିଦେଲେ କି ଭାବିଦବ ଆମର ବହୁତ୍‌ ଗୁଡାଏ ପଇସା ଅଛି ମାନେ ଅନ୍ୟ ପାଇଁ କରୁଚନ୍ତି ନିଜ ପାଇଁ ନିଜେ ପାଳୁନାହାନ୍ତି ମାନେ ନିଜକୁ ସେଇଟା କେତେ ଭଲ ଲାଗିବ କଣ ଯୋଉ ଜିନିଷଟା ଯେମିତି କେମିତି କଲେ ଭଲ ଲାଗିବ ସେଇ ଅନୁସାରେ ଆଉ ପାଳୁ ନାହାନ୍ତି କିଏ ଦେଖିଲେ ଭଲ ପାଇବ କିଏ ଗୁମ୍ ଗୋଟେ ମନ୍ଦିର ଯିବ ପାଞ୍ଚ ଲୋକ ଦେଖିଲେ କେମିତି ଭଲ ଲାଗିବ ସେଇଟା ଆମେ ପିନ୍ଧିକି ଯିବା। ଠାକୁରଙ୍କୁ ଉଁ ଉଁ ଆମେ କେମିତି ଗଲେ ମୁଁ ମୋ ମନରେ ଭକ୍ତି ଭାବନା ନେଇକି ଯିବି ସେଇ ଟା ନାଇଁ ମୁଁ କେମିତି ଭଲ ଦେଖାଯିବି ସେଇ ତେଜ ରେ ଭଲ ଦେଖାଗଲେ ଠାକୁର ତମ ଭଲ ଦେଖାଯିବା ଟାକୁ ଅନେଇ ଛନ୍ତି ନା ତମର ଭକ୍ତି ଟାକୁ ଅନେଇଛନ୍ତି । ଏମ୍ତି କଥା ଆଉ ଆଉ ପର୍ବ ବି ସେଇ ଅନୁସାରେ ଆମେ ପାଳନ କରୁଛେ ଭୋଗ ଭୋଗ ଠାକୁରଙ୍କର ଆମର ଓଡିଆ ଘରେ ନଡିଆ କଦଳୀ ଭୋଗ। ତା ଠୁ ଛାଡିଦେଲେ ଆଉ କିଛି ସେମତି ନାଇଁ ଆମେ ଭୋଗ ସେମତି ନବା ନା ଲିଚି ନ ହେଲେ ହବନି ଏଇଟା ନହେଲେ ହବନି ସେଇଟା ହବ ସେମତି ନାଇଁ ଆମେ ଭକ୍ତି ବୋଲି ଗୋଟେ ଜିନିଷ ଯେ ସେଇ ଟା ବର୍ତ୍ତମାନ କମିଗଲାଣି କ ବଡ ଲୋକଙ୍କୁ ସାନ ର ଭକ୍ତି ଗୋଟେ ବୟୋଜ୍ୟେଷ୍ଠ ଲୋକଙ୍କୁ ଭକ୍ତି ସେଇଟା ବୁରା କମି
ନାଇଁ ଏବେ ଏବେ ପରା ଚାଲି ଛୋଟ ମାନେ ଚାହୁଁଛନ୍ତି ଆମକୁ ସମ୍ମାନ କର ଆଉ ବଡ ଲୋକଙ୍କୁ ବଡ ଲୋକ ମାନଙ୍କୁ ଗୋଟେ ଦକାର ସ୍ନେହ ଆଗରୁ କଣ ଥିଲା ଛୋଟ ମାନଙ୍କ ସ୍ନେହ ଥିଲା ବଡଙ୍କୁ ଭକ୍ତି ଥିଲା। ଏଇଲା କଣ ଭକ୍ତି ବା ସମ୍ମାନ ଥିଲା ଏଇଲା କଣ ତମେ ବଡ ଲୋକଙ୍କୁ ସ ମାନେ ଇଏ କର ଅ ସ୍ନେହ କର। ମାନେ ଯୋଉ ଜେମ୍ ଆ ଧର ଟିକେ ଏଜ୍‌ ହେଇ ହେଇ ଆସିଲାଣି ତାଙ୍କୁ ସ୍ନେହ କର। ଆଉ ଛୋଟ ପିଲାମାନଙ୍କୁ ସେମାନଙ୍କୁ ହେଲା ଯେତେ ସମ୍ମାନ ଦବ ସେମାନେ ସମ୍ମାନ ଶିଖିବେ ନହେଲେ ସମ୍ମାନ ତ ଆଉ ନାଆ ଆଇ ଆଉ ସଂନ୍ ସ୍ କାରୋ ଗୋରୀ ଜିନିଷ ନାହିଁ ନା ସମ୍ମାନ ବୋଲି କିଛିି ଜିନିଷ ନାହିଁ ତେଣୁ ହେଲା ଓଲ୍‌ଟା ହେଇଯାଇଛି ତେଣୁ ଛୋ ତ ପିଲାମାନଙ୍କୁ ହେଲା ତମେ ଯେତେ ରେସ୍‌ପେକ୍ଟ ଦେଇକି କଥାବାର୍ତ୍ତା କରୁବ ସିଏ ତମକୁ କଇବେ। ଆଉ ତମେ ଯଦି ଆବେ ଜାବେ କଲ ସିଏ ବି ତମକୁ ଆବେ ଜାବେ କରିବେ।
ଆଜ୍ଞା।
ସୃଷ୍ଟି ସବୁ ନିୟମ ସବୁ ଚେଞ୍ଜ ହଉଚି ଧୀରେ ଧୀରେ ଆଉ।
ଧୀରେ ଧୀରେ ବଦଳୁଚି। ସେ କିଏ ତାକୁ ଗୋ ମାନେ ଗୋଟେ ବାହାଘରରେ ଏ ସବୁ ଯୋଉଟା ମେହେନ୍ଦୀ ସବୁ ବିଭିନ୍ନ ପ୍ରକାରର ସବୁ ବ ଇଏ ମନଉଚନ୍ତି ଯୋଉଟା ଆମର ନାହିଁ ସେଇଟାକୁ ବନାଉଚନ୍ତି ସେ ଭାବୁଚନ୍ତି ଏଇଟା ଆମ ମନେଇଲେ ଖୁସି ହବ ଇଏ ହବ ଖୁସିକୁ ଦେଖିଲା ବେଳକୁ ସବୁ ସଂସ୍କାର ରୀତିନୀତି ସବୁ ପରମ୍ପରାକୁୁ ଭାଙ୍ଗି ଦଉଚନ୍ତି।
ସବୁ ପରମ୍ପରାକୁୁ ଭାଙ୍ଗିଲା ବେଳକୁ ସତର୍କ କି ମୋ ମନ ବେଳେ ବେଳେ ଭାରି ଦୁଃଖ ହୁଏ ହଁ ମୁଁ ମାନୁଚି ଏଁ ମାନେ ଏବେ ଯୋଉ ପ୍ରକାରର ହଉ ଚି ସବୁ ମାନେ କାର୍ଯ୍ୟକ୍ରମ ତମେ ପ୍ରିୱେଡିଙ୍ଗ ଆମେ ସତ କଥା କହୁଚି ଆ ମୋ ବାହାଘର ବଳ ଆମେ ପ୍ରିୱେଡିଂ କଣ ଜାଣିନଥିଲୁ, ଆମେ ହିନ୍ଦୀ କଣ ଜାଣିିନଥିଲୁ?
ପ୍ରିୱେଡିଙ୍ଗ ଯେମତି ବନଉଚନ୍ତି ହଁ ଯେମତି ବନଉଚନ୍ତି ସେଇ ଯୋଉ ଉ ମ ଇଏରେ ଯାଉଚନ୍ତି ଯେଉ ଇଏରେ ଯାଉଚନ୍ତି ଶୀଘ୍ର ତାର ଉପରକୁ ସେଇ ଇଏରେ ହିଁ ପତନ ବି ହଉଚି, ଯେତେ ସମ୍ପର୍କ ଟା ଯେତେ ଆଗ ବଢି ବଢି ଯାଉଚି, ଜଣ ଜଣଙ୍କୁ ଦେଖିବା ଚାହିଁ ସେଇ ଅନୁସାରେ ପତନ ବି ହେଇଯାଉ ଗୋଟେ ନୂଆ ଜିନିଷ ଟାକୁ ଆଗ ଦେଖିଦେଲେ ତାର ଆଉ ମଜା କଣ ଥାଏ?
ନା କିଛି ମଜା ନଥାଏ, ତମେ ସେଇ କଥା ତମେ ତମେ ଯେତେବେଳେ ହଜବେଣ୍ଡ ୱାଇଫ ମାନେ ତମର ଆଗରୁ ଲିଭିଂ ରେ ରହୁଚ ତା ତାପରେ ବାହା ହଉଚ?
ଆଉ କଣ ସେଥିରେ କିଛି ମଜା ହିଁ ନଥାଏ, ମାନେ ଏକ ରୁ ଆରମ୍ଭ କରିବା କେମତି ପାଞ୍ଚ ରୁ ଆରମ୍ଭ କରିବା କି କେମତି ଏକ ରୁ ଧୀରେ ଧୀରେ ଧୀରେ ଏକ ଦୁଇ ତିନି ଚାରି ହେଇକି ଯିବା କେମିତି? ଆଉ ନାଇଁ ଆମେ ଏ ବାହାଘର ଆଗରୁ ପାଞ୍ଚ ପଳେଇଥିବା ଆଉ ପାଞ୍ଚ ଥିଲା ଆଉ ପାଞ୍ଚ ଟା ସେଇ ବାହାଘର ପରେ ପାଞ୍ଚ ହେଇକି ସରିଯାଏ। ଅଧା ତ ସରିଯାଇ ଯିବ ନା ତମେ ମାନେ କାଟି ଦେଇଚ, ହଉ ଦିଦ ଦି ସମୟ ହେଇଗଲାଣି ଆଉ ଫୋନ କଲେ କଥା ହବା ଆଉ ଧନ୍ୟବାଦ ଆପଣ
ହଁ ହଁ ଧନ୍ୟବାଦ।